ହାଲୋ। ହଁ କଣ କରୁଥୁଲ?
ହୁଁ ରୋଷେଇ ଆଉ ରାତି ରୋଷେଇ ଚାଲିଚି। ରୋଷେଇ ସଇଲାଣି ତରକାରୀ ବସିଚି ରୁଟି ଆଜି ଟିକେ ଲେଟ୍ ହେଲା ଝିଅକୁ ପଢେଇକି ଆସୁ ଆସୁ ତ।
ଓହୋ।
ହୁଁ।
ଆଜି କଣ ରୋଷେଇ?
ଆଜି ବୁଟ ଆଳୁ ବୋଇତାଳୁ ମିକ୍ସ ଗୋଟେ ଆଉ।
ହଁ ମିକ୍ସ ତରକାରି।
ହଁ। ଆଉ କଣ କରୁଚ କଣ?
ମୁଁ ଏଇ ଝିଅ ଟାକୁ ଖୁଆଉଥିଲି ଏବେ ତା ଖାଇବା ସରିଲା ଆସିକି ବସିଚି ଆଉ ରୁମରେ।
ଓହୋ।
ହଁ।
ଆଉ କଣ?
କାଲିବା କୁଆଡେ ଯିବ ବୁଲି?
ହଁ ନାଇଁ ବୁଲି ଯିବୁନି ଯୋଉଠି ଥିଲୁ ସେଠିକି ଯିବୁ ଆରି
ଓହୋ ରଜ ଛୁଟି ହଁ। ପୁଅ ଚଣ୍ଡ ଚଣ୍ଡ କୁଆଡେ ଗଲା ଆଜି ତା ପାଟି ଶୁବୁନି?
ହଁ ଚଣ୍ଡ ଆଜି ବାପାଙ୍କ ପାଖରେ ପାଠ ପଢୁଛି।
ସେ ହଁ ହଁ ମଜା କରୁଚନ୍ତି ଆଉ ଜେଜେବାପା?
ଜେଜେବାପା।
ହୁଁ।
ଜେଜେବାପା ଙ୍କ ପାଖରେ ଦିପୁଅ ପାଠ ପଢୁଚନ୍ତି।
କାଲି କେତ ବେଳକୁ ଯିବ?
କାଲି ସେଇ ନଅଟା ସାଢେ ନଅଟା ଭିତରେ। ଛୁଆଙ୍କୁ ନେଇକି ବାହାରିଲା ବେଳକୁ ତ ହବ ନା। ଏଇ ଖୁଆଇ ପିଏଇକି ବାହାରିକି ନିଜେ ଖାଇ ପିଇକି ବାହାରିଲା ବେଳକୁ ଟାଇମ ହବନି କି?
ହୁଁ ହୁଁ ମୁଁ କଉଥିଲି କଣ କି? ନହେନେ ଗଲା ବେଳକୁ ମତେ ଫୋନ କଲେ ଆମର ବହୁତ ଲେମ୍ବୁ ହେଇଚି ତମେ ଲେମ୍ବୁ ଭଲ ପାଅନା? ତ ବାଟରେ ଫୋନ କଲେ ଦେଇଦେଇଥାନ୍ତୁ ନହେଲେ ଏପଟେ ନେଇକି ପଶିକି ଯାଇଥାନ୍ତ ଘର ଦେଖିକି ଏକାଥରେ ଲେମ୍ବୁ
ଓହୋ ହଉ ନହେଲେ ଆମେ ବାହାରିଲା ବେଳେ ମୁଁ କଲ କରିବି ଅ ବାହାରିଲା ଟାଇପ୍ ରେ ବାହାରିଲା ଟାଇମ୍ ରେ ମୁଁ କଲ କରିବି ରଖିଥିବ। ମୁଁ ତମ ଘର ଦେଖିକି ଯିବି ଆଉ।
ହୁଁ ଲେମ୍ବୁ ପା ତମେ ବହୁତ ଭଲ ପାଅ।
ହଁ ଲେମ୍ବୁ ଟା ମତେ ଭଲ ଲାଗେ ଲେମ୍ବୁ ତ ମୁଁ ସକାଳ ଆରମ୍ଭ କରିକି ରାତି ଖାଇବା ପର୍ଯ୍ୟନ୍ତ ବି ଖାଏ।
ହୁଁ ଲେମ୍ବୁ ଟା।
ଲେମ୍ବୁ ମୁଁ ସବୁଥିରେ ଖାଏ। ମୋର ରୁ ଟି ହଉ କି ଭାତ ହଉ ପଖାଳ ଗରମ ଯାହାବି ହଉ ରୁ ଲେମ୍ବୁ
ମତେରା ଲେମ୍ବୁଡା ଭଲ ଲାନି ଲେମ୍ବୁଡା କଣ ଆମ୍ବିଡା ଜିନିଷରା ଏତେ ହେଁ ପସନ୍ଦ
ହ ହଁ ଏଇ ମୋର ବହୁତ ପସନ୍ଦ ଲିମ୍ବୁ ମୁଁ ନା ଆଇଁଷ ଥିଲେ ବି ଧରର ମାଛ କି ମା ଚିକେନ କି ମଟନ ହେଇଥିବ। ମୁଁ ସେଥିରେ ବି ଲେମ୍ବୁ ଚକଡି ଖେଦିଏ।
ସେଥିରେ ବି ଲେମ୍ବୁ ଖାଇଦିଅ। ତମର ପସନ୍ଦ ବୋଲି ଚଳେ ଆଉ। ନହଲେ ତା ଟେଷ୍ଟ ଟା କୁଆଡେ ରହିବ। ଇଏତ ଆମ୍ବିଳା ଏଟା ପକେଇ ଦେଲ ତ ଆମ୍ବିଳା ହେଇ ଟେଷ୍ଟଟା କୁଆଡ଼େ ଥାଏ?
ମତେ ଭଲ ଲାଗେ ମତେ ସେମିତି ସାଧା ଆ ମତେ ଭଲ ଲାଗେନି ଟିକେ ଖଟା ଖଟ ଖାଏ ଚିକେନ ହଉ। ମଟନ ହଉ। ମୁଁ ସେ ଥିରେ ବି ଲେମ୍ବୁ ଚକଡ଼ି କିି ନା ଖାଇଦିଏ।
ତେ ଲେମ୍ବୁ ତମର ଆଦତ ନା ଛି ବି ହେଟି କୋଉଠି ଅଭ୍ୟାସ କୋଉ
ନାଁ ନାଁ ଏଇ ୟା କା ଚୁଲି ଆମର ଘରେ ନା ସମସ୍ତେ ଲେମ୍ବୁ ଭଲ ପାଆନ୍ତି। ଆମର ଦାଦା ଭାଇ ମୋ ମାମା ବାବା ସମସ୍ତେ ଲେମ୍ବୁ ପସନ୍ଦ ସମସ୍ତ ସିଏ ପ୍ରାୟତଃ ଲେମ୍ବୁ ପସନ୍ଦ ହଁ।
ହୁଁ।
ସେମାନେ ଏମିତି ଚକଡିକି ଅଲଗା ଖାଇବେ। ଲୁଣ ଲଙ୍କାରେ ଚକଡିିକି କିନ୍ତୁ ମୁଁ ସବୁଥିରେ ଖାଇ ଦେବି।
ଆମ ମୋ ହଜବେଣ୍ଡଙ୍କର ପସନ୍ଦ ସେ ଲେମ୍ବୁ ଖାନ୍ତି। ସେ କିନ୍ତୁ ଲେମ୍ବୁଟା ଏଡେ ସୁନ୍ଦର ଭାବରେ ଚକଡି ଦିଅଁ ନ୍ତି ବୋହୁତ ଟେଷ୍ଟ ଲାଗେ ତାଙ୍କ ସେ ଚକଡିଲେ ତାଙ୍କ ସହିତ ଖାଇଦିଏ ଟିକେ। ଖାଇବାଟାକୁ ଏତେ ସୁନ୍ଦର ଭାବରେ ଖାଇବେ ଯେ ତମ ମନ ହବ ମୁଁ ଟିକେ ମାନେ ଖାଲି ଭାତ ଡାଲି ହେଇଥିଲେ ବି ସେ ଏତେ ସୁ ନ୍ଦର ଭାବରେ ଖାଇବେ କହିବ ଏଇ ଲୋକଟେ କେତେ ସୁନ୍ଦର ଆଇଁଷରେ ଆମେ ଏତେ ସି ଏରେ ଖାଇବ ନଥିବେ।
ହଁ ଜଣେ ଜଣେ ସେମିତି ଖାଆନ୍ତି ଆମ ଦାଦା ବି ସେମିତି ଖାଆନ୍ତି ପୁରା ମାନେ ସେ ଖାଇବେ ହଁ ତାଙ୍କର ଗୋଟେ ଭାତ କି କିଛି ଗୋଟେ ଚୋପାଟେ ବି ତଳେ ପକେଇ ନଥିବେ। ପୁରା ପରିଷ୍କାରରେ ଖାଇଥିବେ ମାନେ ଗୋ ଟେଇବାକୁ ବି ନିଜକୁ ମାନେ ଖରାପ ଲାଗିବନି। ଏରା ଏମିତି କିଏ ଖାଇକି ପକେଇ ଚି ଅ-ଅସନା କରିକି ଭଲ ଲାଗିବନି। ହଁ ମାନେ ସେ ଖାଇକି ଉଠିକି ଯିବେ। ସେଠି ତମକୁ ଜଣା ପଡିବନି ଏଠି କିଏ ଜଣେ କିଏ
ହଁ ଆଉ ଜଣେ ଚାହିଁଲେ ବି ତାଙ୍କ ସେଇ ଜାଗାରେ ବି ଜଣେ ଖାଇପାରିବ ଜଣେ ଜଣେ ଏତେ ସୁନ୍ଦର ଭାବରେ ଖାଆନ୍ତି।
ପାରିବ।
ଆଉ ଜଣେ ଜଣେ ଏତେ ଅପରିଷ୍କାର କରନ୍ତି କହିବ ଲକ୍ଷ୍ମୀ ଛାଡିଯାଇଚି।
ଲକ୍ଷ୍ମୀ ନୁହେଁ କିଏ କହିବ ଏଠି ଧାନ ଜଷ୍ଟ ବେଙ୍ଗେଳା ହେଇଛି।
ଆଗକାଳିଆ ଲୋକ ଥିଲେ ଢାଇ ଢାଇକି ଚଟକଣି ବସେଇଦେବେ ଲକ୍ଷ୍ମୀ ଛଡା କାମରା କରୁଚୁ।
ହଁ ଆମ ଦାଦା ବି ସେମିତି କୁହନ୍ତି ଭାତ ପଡିଲା ମାନେ ସେ ପୁରା ପାଟି କରିବେ ଭାତ ଖାଇ ସେ ବସ କଣ କହିଲ ଏବେ ସବୁ ଖାଉଛନ୍ତି ଭାତ ଆଡେ ସେଆଡେ ପଡୁ ସେ କେତେବେଳେ ଲୋକ ଖାଇବେ ତଳେ ଭାତ ଟେ ବି ସେ ପକେଇବେନି।
ତାଙ୍କର ଗୋଟେ ଜିନିଷ ନଷ୍ଟ ହବନି ଭାତଟେ ତଳେ ପଡିବନି। ପୁରା ନିଟ୍ ରେ ପୁରା ନିଟ ଆଣ୍ଡ କ୍ଲିନ୍ ତାଙ୍କ ଖାଇବା ସେ ଯେତିକି ଖାଇବେ ସେତିକି ଆଣିବେ ନଷ୍ଟ
ହଁ ତାଙ୍କର ସବୁ ଜିନିଷ ପୁରା ମାନେ ବଢିଆ।
ବଢିଆ ସେତେବେଳେ ଲୋକ ଗୁଡାକ ଥିଲେ।
ହଁ।
ଧୀରେ ଧୀରେ ଗଲେଣି ଯାହାର ଯାହା ଜେଜେବାପା କେଜେମା ଥିବେ ନହେଲେ ଗଲେଣି ସେ ଜେନେରେସନ। ଗଲେ ଆମର ଇଏ ଫିଫ୍ଟ ଆଉ। ଫାଇଭ୍ ଜି ଜେନେରେସନ୍ ଆଉ।
ସେତେବେଳେ ତାଙ୍କର କିଛି ମାନେ ଅ ସ। ଅଶାନ୍ତି ନଥିଲା କଳି ଝଗଡା ନଥିଲା କି କାହା ସହିତ ବାଦ ବି ନଥିଲା।
ହଁ ଫାଇଭ ଜି ରେ ଖାଲି ଚଟପଟା ଖା ଫଟ ଫଟ ଚାଲିଜା।
ହଁ ହଁ ହଁ ଠିକ ତ ଆଉ।
ଜଲଦି ଉପରକୁ ପଳଉଛନ୍ତି ଏତେ ଦିନକୁ ଦିନ ଆକ୍ସିଡେଣ୍ଟ କେସ୍। କେତେ ହଉଛି ଦେଖୁଛନା ନାଇ।
ହଁ ବହୁତ ସାରା ହଉଛି ଆମ ସେପଟେ ତ ଏଇ ରଜକୁ ଏଇ ଫାଷ୍ଟ ରଜ ଦିନ ହେଇଛି। ଆକ୍ସିଡେଣ୍ଟ।
ହୁଁ ପ୍ରବଳ ଆସି
ବହୁତ ଆକ୍ସିଡେଣ୍ଟ ହଉଚି ତାପରେ ଆଜିକାଲି ମାନେ ବୟସ ହେଇନଥିବ ଯୋଉ। ଛୁଆ ରା ବାଇକ୍ ଧରିକି ରଫ୍ ଚଲାଉଛନ୍ତି ନା ଭରସା। ନାହି।
ଆଜ୍ଞା।
ଓ ସେ ଛୁଆ ଗୁଡା ନା ହାଇସ୍କୁଲ କ୍ରସ୍ କରଲା ପରେ।
ସେ ଜିଦି କରୁଛନ୍ତି ବାଇକ୍ ଜିଦି କରୁଛନ୍ତି ପରା ଆଉ ବାପା ମାଙ୍କର ଚାରା ନାହିଁ ସିଏ କଣ କରିବେ।
ହଁ ତାପରେ ସେ ଚଲେଇଲେ ଲୋକ ନର୍ମାଲି ଚଲାନ୍ତି ସେ ଯେମିତି ରଫ୍ କରିକି। ଚଲଉଛନ୍ତି ବାଟରେ ଗାଡି।
ଆଜି କ ଆଜିକାଲି ଛୁଆ ଏତେ ଜିଦ୍ଦି ହେଲେଣି ମାନେ। ଏତେ ଡିମାଣ୍ଡ କରୁଛନ୍ତି ବାପା ମା ଉଁ ଏ। ଇଛା ନଥାଇକି ବାଧ୍ୟ ହେଇକି ଦଉଛନ୍ତି ନଦେଲେ ଅସୁବିଧା। ଦେଲେ ବି ଟେନ୍ସନ ରହୁଛି କୁଆଡୁ କଣ କରିବେ ବାପ ମାଆ।
ଆଜି କାଲି ସବୁ ଅନଲାଇନ ହେଇଗଲାଣି ନା ଛୁଆ ଅନଲାଇନ ରେ କ୍ଲାସ କରିବେ ଅନଲାଇନ ଟୁସନ ଅନଲାଇନ। ସ୍କୁୁଲ। ସବୁ ଅନଲାଇନ ହେଲା ବେଳକୁ ସବୁ ଜିନିଷ ର ଏଇଥିରେ ଛୁଆ ଯେତିକି ପଢୁଛନ୍ତି ଡେଭଲପ କରୁଛନ୍ତି। ସେତିକି ସେତିକି ଖରାପ ବି ହେଇଯାଉଛନ୍ତି।
ହୁଁ ହୁଁ ଭଲ ଯେତିକି ଖରାପ ସେତିକି ମୁଁ ତ କହିବି ଭଲଠୁ ଅଧିକ ଖରାପ ହଉଛି ସବୁ ଜିନିଷ।
ହଁ। ଆଗରୁ କଣ ସ୍କୁଲ ଯାଉଥିଲେ ସାରଙ୍କ ପାଖରେ ବସିକି ପଢୁଥିଲେ ଟିଚର ମାନଙ୍କ ପାଖରେ। ଏବେ ତ ଅନଲାଇନ ରେ କ୍ଲାସ କରି ଦଉଛନ୍ତି। ସେ ଅନଲାଇନ ରେ କ୍ଲାସ ସାଙ୍ଗରେ ଅନ୍ୟାନ୍ୟ ଜିନିଷ ବି ସବୁ ଦେଖୁଛନ୍ତି।
ସବୁ ଅନ ଲାଇନ।
ହଁ।
ତମ କୁ ସେ ଏମିତି ପଟି ମାରିକି ଦେଖିବେ। ତମେ ଏଜୁଗର ହେଇକି ବି ଭାବିବନି କାରଣ। ବିଶ୍ୱାସ ଟା ତୁମର ଅଧିକ ନା ନିଜର ଭାବିକି। ତମେ କାହିଁ ଭାବିବ ଏ ପିଲା ଟି ତମକୁ ଠ କୁଚି ବୋଲି। ହେଲେ ତାଙ୍କ ପଢ଼ାଟା ମୋବାଇଲ ଟା ଧରିଥିବେ ପଢ଼ୁଥିବେ ମାଇଣ୍ଡ ଟା ତାଙ୍କର ଅଲଗା ଆଡ଼େ ଚାଲିଥିବ।
ହଁ। ଆଜି କାଲି ଛୁଆ ଯୋଉ ସ୍ମାର୍ଟଲି କାମ କରୁଛନ୍ତି।
ଛୋଟ ଛୁଆ ଗୁରା ପା ଆମର ବାଆଁରେଇ ଦଉଛନ୍ତି କାମ କରିକି ଆମ ଘରେ। ସେତ ଛାଡ଼ ବଡ଼ ଛୁଆ।
ହଁ।
ଆମ ପୁଅ ଆମର ବଡ ପୁଅଟେ ଅଛି, ଛୋଟ ପୁଅଟେ ଅଛି। ସେ ଦି ଜଣ ଖେଳୁ ଥିଲେ, ପୁଅ କାନ୍ଦ ଟା ଶୁଭିଲା, ମୁଁଁ ଧାଇଁ କି ଗଲି, ମୁଁ କହିଲି ପୁଅ କଣ ହେଲା। ମାନେ ଠାକୁର ଘରେ କିଏ? ନା ମୁଁ କଦଳୀ ଖାଇନି। ବଡ ପୁଅ କହୁଛି ମୁଁ କିଛି ତାର କରିନି। ତାରେ ସାନ ପୁଅ ଟା ସେ ଛୋଟ ଟା ସେ ନାଗୀ ସେ ଜାଣିନି। ମୁଁ କହିଲି ପୁଅ ତୋର କଣ ହେଲା? ନା ନାନା ମୋ ମୁଣ୍ଡକୁ ଢାଏ ଢାଏ କି ମାରିଦେଲା। ତାରେ ମୁଁ କହିଲି ପୁଅ କଣ ହେଲା? ନା ମୁଁ ଏଇ ସେଥିରେ ତା ମୁଣ୍ଡକୁ, ଏମିତି ଏମିତି କୁଟି ଦେଲି।
ହେଁ-ହେଁ ହେଁ-ହେଁ।
ତ ଇଏ ଭଳିଆ ଆଉ ଆଜିକାଲିକା ଛୁଆ। କିଛି କରିନି ତାପରେ ପୁଣି ମନକୁ ନିଜେ ନିଜେ କହିବେ ହଁ ନି ଜେଏ କହିଲା ମୁଁ କିଛି କରିନି। ତାର ପୁଣି ତାକୁ ଯେମିତି ପଚାରିଲିି, କହୁଛି ମୁଁ ଏଇଥିରେ ଡୁ ଡୁ କୁଟି ଦେଥିଲି।
ଏ ହେଁ ହେଁ।
ସେ ଏମିତି ବାନେ ଦୁ
ମାଡରୁ ବଞ୍ଚିବା ପାଇଁ ଛୁଆ ତାଙ୍କ ମାଇଣ୍ଡ ଦିମାଗ ବହୁତ ଖଟଉଛନ୍ତି।
ହଁ ବହୁତ।
ହଁ କଣ ଖାଇଥିଲେ ଇଭିନିଂ ରେ?
ଆଜି କଣ ଗୋଟେ ଆମର ଭାର ଆସିଥିଲା ତ। ସେ ଯଉ ଲଡ଼ୁ ଆରସା ପିଠା।
ଭାର।
ବୁଧବାର।
ଓ ହୋ।
ମୁଁ ତ ଆକ୍ଚୁଆଲିରେ ଏବେ ଟା ଜାଣୁଛି, ସ୍ଵାଦବାର ନ ହେଲେ ମୋ ଟାକୁ ଶ୍ରାଦବାର କହୁଚି।
ଏ ହେ ହୁଂ ହୁଁ ସ୍ଵାଦ ଭଜା।
ମୁଁ ଶାଶୁ ଘରକୁ ଆଇଲାଠୁ ଜାଣିଲି ଏଇଟା ହେଉଛି ସ୍ଵାଦ ଭାର।
ଅ ହଁ ହଁ ହଁ।
ନ ହେଲେ ମୁଁ ତାକୁ କୁହେ ଶ୍ରାଦ୍ଧ ବାର। ସମସ୍ତେ କୁହନ୍ତି ବାସ୍ ମୁଁ ଶୁଣିଦିଏ। ମୁଁ ଆଉ ଏତେ ଭଲସେ ଆଉ ପଚାରୁିଛି କଣ ଏଇଟା କୁହନ୍ତି। ସମସ୍ତେ ତ ସ୍ପିଡ଼୍ କହି ଦିଅନ୍ତି ଇଏ ସିଏ।
ହଁ ଜଣେ ଜଣେ ବି ସେମିତି କୁହନ୍ତି ତ ଲାଗେ।
ବହୁତ ଗୋଟେ ଗୋଟେ ୱାର୍ଡ଼ ମୁଁ ଆସିକି ଏଇଠି ଜାଣୁଛି, ଯେ ଏଇଟା କଣ? ଶୁଣେ ଗୋଟେ ଆକ୍ଚୁଆଲିରେ ଏଇଟା ନଥାଏ।
ହଁ ସେମିତି ହୁଏ। ମୁଁ ତ ଏଠିକି ଆସି ଗୋ ଗୋଟେ ଗୋଟେ ଜିନିଷ ମାନେ ନୂଆ ନୂଆ ଶିଖିଲି।
ହୁଁ। ତମର ତ ଗୋଟେ ୱାଡ ଥିଲା। ତମର ବୁଝି ହେଇଗଲା। ମୁଣ୍ଡେ ହେଇଗଲା।
ହଁ ଆମେ ଥିଲୁ ହଁ। ଆମର ଏପଟେ ସେ ମାନେ ଅଲଗା ଅଲଗା ହେଇଯାଉଛି ନା। କଥା ପୁରା।
ସେପଟ ଲାଇନ୍ ସେପଟ ଡିଷ୍ଟ୍ରିକ୍ଟ ଅଲଗା ଆମ ଡିଷ୍ଟ୍ରିକ୍ ଅଲଗା ତ ଡିଷ୍ଟ୍ରିକ୍ ୱାଇଜ୍ ଭାଷା ଆଉ।
ହଁ। ମୁଁ ବି ଏପଟକୁ ଆସିଲା ପରେ ବି ଏଠିକା ଏପଟ କଥା ଶିଖିଲି ନା ତ ଆମ ସେପଟ କୁ ଗଲା ପରେ ବି ସମସ୍ତେ କୋହୁଚନ୍ତି ସେଠିକି ଯାଇକି ସିଆଡିକା ଭାଷା ଶିଖିଗଲା।
ହୁଁ ଦେଖିଲ ଟାଇମ୍ ହେଇଗଲା। ଆମେ ରଖିବା ପରେ କଥା ହବା।
ହଁ ହଁ ହେଇଗଲା ହୋଉ ହୋଉ ରଖୁଚି ପରେ କାଲି ବାହାରିଲା ବେଳେ ଲଗେଇବି ଆଉ ହୋଉ ବାଏ।
ହୁଁ ବାଏ।
ଆ ହୋଉ।